ଆଜ୍ଞା କୁହନ୍ତୁ କଣ କରୁଥିଲେ?
ଏଇ ବର୍ତ୍ତମାନ ମୋ ମିଶେସେ ଏ ଚା ଏଇନା ବର୍ତ୍ତମାନ ଜଷ୍ଟ ଏଇ ପୁଅକୁ ଛାଡିକି ଏଇନା ପୂଜାପୁଜିି କଲା ବେଳେ ଚାହା ବିସ୍କୁଟ ଖାଉଚି।
ହଁ ଚା ଟା ଟିକେ ଲେଟ୍ ହେଇଯାଉଚି ବୋଧେ।
ନା ନା ଆମେ ଆମେ ଏଠି ଭଡାରେ ଅଛୁ।
ଆଜ୍ଞା ଘର ଭଡା ଲଗେଇଛନ୍ତି ବା କଣ କହୁଥିଲୁ ଏବେ।
ନା ନା ମୁଁ ଆମ ଯୋଉ ଆମ ଘର ଟା ଡୁବୁରୀ।
ଆଜ୍ଞା।
ଆମେ ସେଇଠୁ ଏଇ ପୁଅ ପାଠ ପଢିବ ବୋଲି ପଳେଇ ଆସିଚୁ ଯାଜିପୁର ରୋଡ।
ଆଜ୍ଞା ଆଜ୍ଞା। ଛୁଆଙ୍କ ପାଠପଢା ପାଇଁ ତ ଆଜିକାଲି ସବୁ ଏଇ ଘର ଛାଡିକି ରହିଆକୁ ପଡୁଚି। ଡୁବରିରେ ତ ଭଲ ଅଛି ନା କଣ ଗୋଟେ ଇଂଲିସ ମିଡିୟମ।
ନା ନା ପାଠ ପଢ଼ାଟା। ଛୋଟ ଛୁଆ ଏଇନା କଣ ପଢିକି ସେନା କଣ ମଧ୍ୟ କଣ କରିଦବ କି ଡାକ୍ତର ଇଞ୍ଜିନିୟର ଏଇ ଯୋଉ ପଡିକି କଣ ଭୟ କରିଦବ କି? ମେନ ହେଲା ସଂସ୍କାର ଆଉ ମେନ ଏଇନା ସଂସ୍ କାରୁଡା ଠିକ ଚାଲିଚଳନ ସଂସ୍କାର କଥାବାର୍ତ୍ତା ଏଇଟା ଭଲସେ ଶିଖିବା ଦରକାରେ। ଗାଁ ର ପରିବେଶ ଗୁଡା ସବୁ ଆଜିକାଲି ଯେମିତି ହେଲାଣି ଆମ ଡୁଗୁରି ଏରିଆରେ
ଆପଣଙ୍କ ଗାଁ ଟା କଣ ମାନେ ନିଜ ଗାଁ ଟା ହେଲେ ଡୁବୁରି।
ଡୁବୁରୀ ହଁ।
ଆଛା ଆଚ୍ଛା ଆଁ ତ ଗାଁ ଭିତରେ ରହୁଥିବେ ଆଉ।
ଉଁ।
ଡୁବୁରି ଯାଆଁ ଭିତରେ ରହୁଥିବେ?
ହୁଁ ଗାଁ ଭିତରେ।
ଓ ହଁ ହଁ ନିହାତି ଗାଁ ପରିବେଶ ତ ବୋହୁତ ଅଲଗା।
ନା ନା ଗାଁ ପରିବେଶ କଣ କି ଆମର ସେଠ ପଇସା ଟା ଯୋଉଠି କଷ୍ଟରେ ହ ରୋଜଗାର ଜଣେ କରେ ନା ସେଠି ଅସୁବିଧା କିଛି ନଥିବ, ମାନେ କି ଛୁଆ ଛୁଆ ବି ଦିଡିଆ ଯେଉଁଠି ପଇସାଟା ସହଜରେ ମିଳିଗଲା ଛୁଆଗୁଡ଼ା କହନ୍ତି ଆମର ଗୋଟେ ଗଣେଶ ପୂଜା ହୋଉଚି। ଆଚ୍ଛା ଗୋଟେ ଗାଁରେ ଗଣେଶ ପୂଜା କେତେଟା ମେଢ଼? ଏ ବର୍ଷ ହେଇଥିଲା ଅଣତିରିଶଟା ମେଢ଼।
ହଁ ଆଜିକାଲି ତ ପୁରା
ଅଣତିରିଶ ଟା ମେଡ ମାନେ କଣ ତା ଅର୍ଥ କଣ ତା ଅଣତିରିଶଟା ଗ୍ରୁପ ପିଲା କରୁଛନ୍ତି ଏ
ଆଜ୍ଞା ଆଜ୍ଞା।
ବଡ ଚୁଠୁ ଛୋଟ ପର୍ଯ୍ୟନ୍ତ ଗ୍ରୁପ ଯେତେଟା ଆ ତମର କୋଉ କୋଉ ମେଢ କୋହୁନ ନା ରୟାଲ ଚାଲେ୍ଜ। ତମର କଣ ନା ଡ୍ରପନ୍ସ
ଆଜ୍ଞା ଗ୍ରୁପ ନଁ ଦେଇ ଦୋଉଛନ୍ତି ଆଜ୍ଞା।
କ୍ବ ଡେଞ୍ଜର ଭାଇରସ ଏଇଭଳିଆ ସବୁ ମାନେ ସବୁ କ୍ଲବ ସବୁ ଆଉ ଛୋଟ ଛୁଆଡା ସବୁ ମାନେ ବିଶ୍ଵାସ କରିବେନି ପୋଲିସ ଗାଡି ରାତି ନଅ ସାଢେ ନଅଟା ଦଶଟାରେ ବୁଲିବ ପୋଲିସ ଗାଡି ବୁଲିବ ଡାଉଟରେ ପିଲାମାନେ କଣ ଖବର ପାଏ ଏଇ ପିଲା ଗୁଡା ସବୁ ଏଇ ଯୋଉ ଖରାପ ଏଇ ଯୋଉ ବ୍ରାଉନ ସୁଗର ଏଇସବୁ ଜିନିଷ ଖାଉଚୁ ବୋଲି ଉଁ ପୋଲିସ ଡାଉଟ୍ କରିକି ପୋଲିସ ଆସିକି ଖୋଜେ ପାଇକି ପାଣି ନାଇକି କଣ ଏ ଶୁଣା ଶୁଣି କଥା କିଏ ଦେଖିଚି ଜାଣିଛି ଛୁଆ ଗୁରା ବ୍ରାଉନ ସୁଗାର ସମସ୍ତେ ଖାଉଛନ୍ତି ବୋଲି।
ଆଜ୍ଞା।
ଏଇ ଅଲ କଥା ଆଉ କିଏ ଦେଖିଛିି ନା ଜାଣିଛି କିନ୍ତୁ ଯେତେବେଳେ ଦିନ ବେଳେ ତାଙ୍କୁ ଦେଖାନ ଆମେ ଦେଖୁ ଏମିତି ନାଲି ହେଇଛି ଆଖି ପୁରା ଟଳ ଟଳେଇକି ପୁରା ସବୁ ଆମେ ଜାଣିବା ତାଲେ ସେଇଆ ଆଉ ଝୁମୁ ଥିବେ ସବୁ ନିଶା ମାନେ ତାଙ୍କର ନା ବାସନା ନା ବାସନା ଲାଗ ତେଣୁ କେତେ ଉ ଗାଁର ପୁଣି ଆଠ ଦଶ ଜଣ ଖଣ୍ଡ ଗଲେଣି ଏଇ ଯୋଉ ନି ନିବାରଣ କେନ୍ଦ୍ର ଗଲେଣି ଆଡ଼ମିଶନ ହେଲେଣି। ଆଠ ଜଣ ଦ
ନିବାରଣ କେନ୍ଦ୍ର କିଛି କାମକୁ ଆସୁନି ସେ ମାସ
ଯାଉଛନ୍ତି ଯାଉଛନ୍ତି ନିବାରଣ କେନ୍ଦ୍ର ଯାଉଛନ୍ତି ପୁଣି ପୁଣି ଆସିକି ଯୋଉ ଯାତ୍ରା କୁ ସେଇ ଯାତ୍ରା
ଆଜ୍ଞା ଆଜ୍ଞା। ଏଇଭଳିଆ ସବୁ ଆଜିିକାଲି ଚାଲିଚି ଆଉ ନିଶା ନିବାରଣ କେନ୍ଦ୍ର ନାଁ ରେ ଖାଲି ପଇସା ନଉଛନ୍ତି କିନ୍ତୁ ମଦଟା ଛଡେଇ ପାରୁନାହାନ୍ତି।
ଏ କଣ କି? ଏଇ ଯୋଉ ବଡ ବଡ ଲୋକମାନେ ସବୁ ରହିଲେ ସ ଗାଁରମ ସବୁ ମୁଖିଆ ଲୋକମାନେ ସେଇମାନେ ପ୍ରସାଦ ଦେଇ ଦଉଛନ୍ତି ଆଉ କଣ କରିବେ? ସେଇମାନେ ଯଦି ପ୍ରଶୟ ନ ଦିଅନ୍ତେ ମନେକର ଆପଣଙ୍କ ଏରିଆର ବେକାରୀ ପିଲା ରହିଲେ ତାଙ୍କୁ ଯଦି ଲୋକ ନାଇ ପାଞ୍ଚ ହଜାର ନେ ତମେ ତମର କରିବ ଭୋଜି କର। ଦି ହଜାର ନେଇଯା ତମର କର କୁଳ ହବ ସରସ୍ଵତୀ ପୂଜା କର ନିହତ ଦଶ ହଜାର ନେଇଯା। ତମର ଏଟା ବାହାଘରିଆ କର ଏଇ ସବୁ ଭଲ ମନ୍ଦ ସବୁ ପଇସା ଦେଇଦଲା ବେଳୁ ଏଟା ମଦ ଖାଇକି ମାସ ଇଏ ଖାଇକି ମାତାଲ ହେଇଗଲେ ଆଉ କଣ ସଜରେ ଭାଇ ଦିଅ ପଇସା ଦରକାର ଅଛି। କୋଉ ପଇସା ନିଅ ଏ ଛୁଆଙ୍କୁ ଦେଇଦେ ପାଞ୍ଚ ହଜାର ଦେଇଦେ ଆଉ ବଡ ଢିଲା କରି
ଆଜ୍ଞା ଆଜ୍ଞା ସେମିତି ବି ହଉଛି ବି ଗାଁ ରେ।
ହୁଁ ହୁଁଁ।
ତ ଆପଣଙ୍କ ପୁଅ କୋଉ କ୍ଲାସ ପଢୁଛି?
ଷ୍ଟାଣ୍ଡାର୍ଡ ସିକ୍ସ ପଢୁଛି।
ହଁ ଆଛା।
ମୋ ପୁଅର କଣ କହନୁ ମୋ ତାର ପାଠଟା ଠିକରେ ମୋ ପୁଅର ହଉନି। କଣ ତାର ସଟର ମେମୋରିସ୍ ଲସ ତାର ମାନେ ସକାଳେ ମନେ ରଖିଥିବ ଯଦି ଆଉ ଦିଇ ଘଣ୍ଟା ପରେ ସେ ଆଉ ପାଠ
ମନେ ନଥିବ ଆଉ
ହୁଁ ଦିଇ ଘଣ୍ଟା ପରେ ତାର ପାଠ ଭୁଲିଯିବ। ବୁଝିଦବ ପାଠଟାକୁ କିନ୍ତୁ ଭୁଲି ଯିବ ମତେ କହିବ ବାବା ମୁଁ ପାଠଟା ଭୁଲି ଯାଉଛି।
ଆଚ୍ଛା। ସେ ସଖାଳୁ କଣ ଗୋଟେ ଥାଲଗୁନି ପତ୍ର ଖାଇଲେ ଖାଲି ପେଟରେ ତ ସ୍ମରଣ ଶକ୍ତିଟା ବଢେ ବୋଲି ଶୁଣିଥିଲି। ସେଇଟା ଦଉନାହାନ୍ତି।
ଥାଲୁଗୁଡି ଥାଲୁଗୁଡି ପତ୍ର।
ଆଜ୍ଞା ଆଜ୍ଞା।
ନା ନାଇଁ ବ୍ରା୍ମ ବ୍ରାହ୍ମୀ ପତ୍ର।
ହଁ ସେଇଟାକୁ ସେଇଟା କୁହନ୍ତି।
ହୁଁ ଆମେ ଆମ ଘରେ ପା। ହଁ ବାହାରେ ଗଦା ହେଇଛି ବ୍ରାହ୍ମୀ ପତ୍ର ମୋ ବୋଉ ଦଉଛି ବେଳେ ବେଳେ ଦଉଛି ରସ କରିଛିିନି ତାକୁ ବାଟିକି ପିଆ।
ସବୁଦିନି ଯୋଉ ସବୁଦିନି ସଖାଳୁ ଦିଅନ୍ତୁ ଦେଖିଆ। କିଛିଟା ଜିନିଷ ହେଇପାରେ କୁହନ୍ତି ତ ଖାଆନ୍ତି ଛୁଆମାନେ
ନା ମା ବହୁତ ଛୁଆ ଅଛନ୍ତି ଗରିବ ଘର ଛୁଆ ଯୋଉମାନେ କିଛି ଭିଟାମିନ ଖାଇନାହାନ୍ତି କିଛି ଖାଇନାହାନ୍ତି। ପାଠ ପଢୁଚନ୍ତି ମାନେ ଏକ୍ସଟ୍ରୀମ୍ଲି ବ୍ରିଲିଆଣ୍ଟ୍ ଭଳିଆ ପାଠ ପଢୁଚନ୍ତି। ଦିମାଗ୍ ଖରାପ୍ ହେଇଯିବ ତାଙ୍କ ପାଠ ଦେଖିଲେ।
ସେମାନଙ୍କୁ ଟିକେ ସପୋର୍ଟ ମିଳୁନି ନହେଲେ ସେ ଆହୁରି ଆଗକୁ ଯାଆନ୍ତେ।
ହୁଁ -ହୁଁ।
ଆଜିକାଲି ତ ଛୁଆଙ୍କୁ କେତେ ସବୁ ଡ୍ରାଏ ଫ୍ରୁଟସ୍ ବି ଦଉଚନ୍ତି ବ୍ରେନ୍ ଟା ଟିକେ ଭଲ ଡେଭେଲପ୍ କରିବ ବୋଲି।
ହେରା ଖାଲ୍ ଟା।
ଆଗରୁ ତ ଲୋକମାନେ କିଛି ବି ଖାଉନଥିଲେ।
ଏରା ମୁଁ ଆଣିକି ସେ ବୋଇତାଳୁ ମଞ୍ଜୀ ଉଁ- ଆଲ୍- ଆଲମଣ୍ଡ। ଯଉ ଡ୍ରାଇ ଫ୍ରୁଟ୍ ଦେତି ହେରା କିଛି ହେରା ବେକାରିଆ କଥା। ହେରା ଖାଇ ତମ ମେନ୍ ହେଲା ତମର ସେରେ ଭ୍ରମ ଉପରେ କାମ ମାନେ ଆମର ଯଉଟା ଅଛି ଓମେଗା ଥ୍ରୀ ଯଉଟା ହଉଚି ମେନମୋରି ରଖିବ ଓମେଗା ଥ୍ରୀ ଯାହାର ଓମେଗା ଥ୍ରୀ ଟା ଆକ୍ଟିଭ୍ ରହିଥିବ ସେର ଭ୍ରମ ଯଉ ଅଛି ଉଁ- ଯଉ ବ୍ରେ-ବ୍ରେନ୍ ର ଉଁ -ସେରେ ଭ୍ରମ ଯଉଟା ସେ ଯଦି ଯାହାର ହେଇଥିବ ସେ ତାର ମେମୋରି ଶକ୍ତି ରହିବ। ଯାର ଖୋଲା ନଥିବ ତାର ମନେ ରହିବନି ଆଉ କଣ ଆଉ କି ସେ ପିଲା ଟା ତ ମନ ଜୀବନ୍ ନେଇଁ ପାଠ ଟା ମନେ ରଖି ପାରୁନି ମନେ ରଖି ଦଉଚି ଏ ଫିଲ୍ମର ହରୋ ମଥୁନୁ ଚକ୍ରବର୍ତୀ ମନେ ରଖି ଦଉଚି ଖାଲି। ମୁଁ ଏ ମଝିରେ ଦିନେ କହିଲି-କହିଲି ବାବା ତୁ ରାତିରେ ପଢିଲା ବଳେ ତୁ ଯାହା ପଢୁଚୁ ପଢ ରାତିରେ ପଢିଲା ବଳେ ତୁ ମୁଁ ତାକୁ ମୁଁ ଆକ୍ଚୁଆଲି ମୁଁ ଆମ ସ୍କୁଲରେ- ମୁଁ କଲେଜରେ ଟପର୍ ଥିଲି କଲେ- କଲେଜ୍ ଟପ୍ପର ଥିଲି। ମୁଁ ଜାଣିଚି ଯେ କେମିତି ତା ସିଷ୍ଟମ୍ ଟା କଣ ଜାଣି ମୁଁ ନିଜେ ନିଜେ ପରୀକ୍ଷା କରି ଦେଖିଚି। ମୁଁ ପୁଣି ଅଲ୍ ଓଡ଼ିଶା ମ୍ୟାଟ୍ ରେ ପୁଣି ଫିଫ୍ଟି ର୍ୟାଙ୍କ ରଖିଥିଲି। ମୁଁ ଆମ ପୁଣି କଲେଜ୍ ର ସବୁଠୁ ପୁଅର ଷ୍ଟୁଡେଣ୍ଟଙ୍କ ମାନେ ଅ- ଯେତିକି ପ-ନମ୍ବର ରଖି ସମସ୍ତେ ପଢୁଥିଲେ ତାଙ୍କ ଭିତରେ ମୁଁ ସବୁଠୁ ଅଧିକ ଗଧ ଥିଲି। ମୁଁ ପୁଣି ସ- କଲେଜରେ ରେ-ରେଜଲ୍ଟ୍ ବାହାରିଲା ବଳକୁ ମୁଁ ସମସ୍ତଙ୍କ ଭିତରେ ଫାଷ୍ଟ୍ ହେଇକି ବାହାରିିଲି କେମିତି।
ନିହାତି ନିଜେ ସେତିକି ପରିଶ୍ରମ ଦରକାର୍।
ନିଜକୁ ଜାଣିପାରିବ ଯେତବେଳେ ଜାଣିପାରିବ ଯେ ମୋର ଏଇଠି ଏଇଠି ଲୁଫଲ୍ ରହିଲା ମୋତେ ଏଇଠି ଏଇଠି ମୋର ଡ୍ରବ୍ୟାକ୍ସ ଅଛି ମତେ ଏଇଠୁ ଉଦ୍ଧାର କରିବାକୁ ପଡ଼ିବ। ତେଣୁ ମୁଁ ତମ ପୁଅକୁ ଖାଲି ଏତିକି କହିଲି ତୁ ଯାହା କରୁଚୁ କର ରାତିରେ ଶୋଇଲା ବେଳେ ଆଟଲିଷ୍ଟ ଏୟାରେ କଣ ସକାଳୁ କଣ କଲୁ କଣ କଣ ପଢିଲୁ ଏୟାରେ ପ୍ରାକ୍ଟିସ୍ କରିଦବୁ। ମାନେ ଏୟାରେ ପ୍ରାକ୍ଟିସ କରିବା ଟା ବୁଝିପାରିଲେ ନା କଣ ଜିନିଷଟା? ବେଡ୍ ଉପରେ ରେଷ୍ଟ ନେଲୁ କୋସ୍ଚିନ୍ ଟି ମନେକର ଏଇଟା କେମିଷ୍ଟି ର ପଢା ହେଇଚି। କୋଶ୍ଚିନ୍ ଟା ଓ ଲେଖିଲୁ ଏୟାରେ ଲେଖିଲୁ ଆନ୍ସର୍ ବି ଏୟାରେ ଲେ କିଛି କିଏ ଜାଣିବା ଦରକାର ନାହିଁ କାରଣ ମୁଁ ଯେତେବେଳେ ବୋ ଯାଜପୁର ଟାଉନ୍ ରେ ପଢଥୁନି ଗୋଟେ ଆଇଆଇଟି ଗୋଟେ ପିଲା ଆ-ମିଶ୍ର ବୋଲି ଗୋଟେ ଆଇଆଇଟି ଗୋଟେ ପିଲା ପାଇଥିଲା ତାକୁ ସ -ସମ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ସେ ସେ ମିଶ୍ର ତା ପା ପାଠ ପଢା ସେ ମିଶ୍ର ଏମିତି କରେ ଆଇଆଇଟି ପାଇଥିଲା ଆଇଆଇଟି ପାଇଥିଲା ସେ। ଆଇଆଇଟି ତ ହେତଳେ ଆଇଆଇଟି ମାନେ ହିସାବ କରୁଥିବେ ଆଇଆଇଟି ଜାଣିଚନ୍ତି ତ?
ଆଜ୍ଞା ଆଜ୍ଞା।
ହଉ ତା ମାନେ ହିସାବ କର ଆଇଆଇଟି ମାନେ କେଭଳିଆ ବ୍ରେନି ପିଲା କେମିତିଆ ବ୍ରେନ୍ ଟା ଥିବ।
ହଁ ସେମିତିଆ ବ୍ରେନ୍ ନଥିଲେ କଣ ସେମାନେ ପାଇପାରିବେ।
ହୁଁ। ଆଉ ଗୋଟେ କଥା ପ୍ରାକ୍ଟିସ୍ ପ୍ରାକ୍ଟିସ୍ ମେକ୍ସ ମ୍ୟାନ ପିଓର ଆଣ୍ଡ ପରଫେକ୍ଟ। ପ୍ରାକ୍ଟିସ ନଥିନେ ଯିଏ ନ ପଢିବ ସେ ଗଧ।
ନିହାତି ଛୁଆ ଯେ ପରିଶ୍ରମ କରିବା ଦରକାର ତା ପଛରେ ବି ଗାର୍ଡିଆନଙ୍କ ବି ସପୋର୍ଟଟା ଭୁଲ୍।
ମତେ ଏଇନା କୋଉ ସପ୍ତମ ଶ୍ରେଣୀ ଅଷ୍ଟମ ଶ୍ରେଣୀ ପାଠ ଦେନେ ମୁଁ କଣ ପାଠଟା କରିଦେବି କି? ପାଠ କରିପାରିବେନି ଆପଣ କରିଦେବେ ଯଦି ପ୍ରାକ୍ଟିସ୍ ନଥିବ ଦେ ଛୁ କୁଲେ ଓ କୋଉ ସ୍କୁଲରେ କି କଲେଜରେ ନ ପଢୁଥିବେ ଆପଣ ଯଦି ମହିଳା ଶିକ୍ଷୟତ୍ରୀ ନହେଇଥିବେ କି ଛୁଆଙ୍କର ଟ ଟଚପରା ନଥିବେ
ବାସ୍ ମ୍ୟାଥ୍ ସେଟା ଟିକେ କରିପାରିବେନି ଆଉ ସବୁଆ ତ ରିଡ୍ କରିବେ ବୁଝିବେ ସେଟା ବି ହେଇନାହିଁ। କିନ୍ତୁ ମ୍ୟାଥ୍ ଟା ପ୍ରାକ୍ଟିସ ନଥିଲେ ସେଟା ପଢେଇବା କଷ୍ଟ ଟିକେ। ଆଜ୍ଞା ଆଜ୍ଞା।
ଏଇ ଭଳିଆଉ।
ଆପଣ ତ ଭଲ ପାଠ ପଢ଼ାନ୍ତି ଆପଣ ପୁଅକୁ ଟିକେ ଭଲ ଭଲ ଟିପ୍ସ ଦିଅନ୍ତୁ ସେ ଯେମିତି ଭଲ ପାଠ ପଢୁ ଆଉ।
ଏ ନର୍ମା ହଁ ଭଲ ଟିପ୍ସ କଣ ନା ଏକ୍ସେସ୍ ଜଣେ ଦାମ୍ ଚ ଗଲା ମାନେ ଓଫ୍ ଗୋଟେ ସେକେଣ୍ଡ ବସିପାରୁନି ସେ ଯାହା ଏତେ ଚଗଲା ମାନେ ବିଛୁ ସେଇଥିପାଇଁ ତାକୁ ତାର ଏଲ କେ ଜିି ଗଲା ପାଇଖିନାରେ। ଏଲ କେ ଜି ଯେତେବେଳେ ପଢେଇନୁ ନୁ ଆମ ଡୁବୁରିରେ ପଢେଇନୁ ସବୁଦିନ ମ୍ୟାମ୍ କହିବେ ତମ ପୁଅ ପଢେଇ ଦଉନି ତାକୁ ମୁଁ ପାଇଖିନାରେ ଆଜି ବନ୍ଦ କରକି ରଖିନି ପୁଣି ସେ ପାଇଖିନାରେ ବନ୍ଦ ହେଇକି ରହିବ ମୁଁ ତାକୁ ପାଇଖିନାରୁ ଖୋଲିକି ଆଣିବି।
ମାନେ ଏତେ ଦୁଷ୍ଟ।
ନା ସିଏ କଣ କରି ଚଢିକି ସେ ତାର ତ ଉପରେ ପଛ ଘରେ ବସି ଦେଇେଇଥିବେ ସିଏ ତାର ଆସ ସବୁ ସାଙ୍ଗ ତାକୁ ଭଲ ପାଆନ୍ତି। କଣ ପାଇଁ ନା ଏ ଏବେ ବି ସୁଧା ମୁଁ ତାକୁ କହିିଥିନି ବାବା ତୁ ଯାହାବି ମାମା ଦବ ଟିଫନ୍ କି ଭଲ ମନ୍ଦ ଦବ କିଛି ଖାଇବୁନଉ
ହୁଁ
ଆଗେ ତୋ ସାଙ୍ଗମାନାନଙ୍କ ସହିତ ସେୟାର କରିବୁ ସାଙ୍ଗ ମାନେ ସବୁ ମିଳି ମିସିକି ସ ଖାଇସାରିବେ ତୁ ଟିକେ ଖାଇଲୁ ଖାଇଲୁ ନହେନେ ସ ସାଙ୍ଗଙ୍କୁ ଟିଫିିନ ସବୁ ସେୟାର କରିବୁ। ଛୁଆଟୁଳୁ ତାକୁ କହି ଦେଇତା ସେ ଛୁଆଟୁଳୂ କହିଲା ଭାଗ ଖାଲି କମ୍ପେଇକି ମତେ ଫୋନ କରିକି କମ୍ପେଇକି ଜନ କୁଆଡେ ଗଲୁ ଏପର୍ଯ୍ୟନ୍ତ ଆସିନୋଉ ସ୍କୁଲ ସମସ୍ତେ ତତେ ଅ ଅନେଇଚନ୍ତି ତୁ ଏକାହା କୁଆଡ ଗଲା ସିଏ ମିସେସ କହିଲା କହିଲା ଆଉ ଦେଇଥିଲା କଣ ଉ ବିରିୟାନୀ ଦେଇଥିଲା। ସକାଳୁ ବିରିୟାନୀ ନା କଣ ଦେଇଥିଲା ବିରିୟାନୀ ତ ବିରିୟାନୀ କରିକି ଦେଇଥିଲା। ଆଉ ଗଲା ନିଜେ ନେଇକି ଗଲା ଟିଫିନ ରେ ଟିଫିନିଏ ନିଜେ ଖାଇକି ଆସିଚି କଣ ଏ ଯୋଉ ସିଙ୍ଗଡା ନା କଣ ଖାଇକି ଆସିଲା। ଏଠିକି ଆଇଲାଳୁ ପେଟ ଭୋ କହୁଚନ୍ତି ଭୋକ ହେଇନେ ତା ମାମା କହିଲା କଣ ଭୋକ ତୁ ଏପର୍ଯ୍ୟନ୍ତ ଖାଇନୁ ସକାଳୁ ଖାଇଲୁଣି ଦିଟା ହେଲାଣି କଇଲା ନା ମୁଁ ଏରା ସିଙ୍ଗଡା ଉରା ଖାଇଥିନି ତା ମା ତୋ ଦେ ମୁଁ ଦେଇଥିଲି ବିରିୟାନୀ କହିଲା ମୁଁ କୋଉଠି ଖାଇଛି କି ମୋ ମୋ ମୋ ପିଲେଟକୁୁ ତ ଛଡ଼େଇ ନେଲେ। ଏ ମୁଁ କ ମୁଁ ଖାଇବି କଣ ସେ ମୋ ପ୍ଲେଟ ଟାକୁ ଛଡେଇ ନେଲେ ତାଙ୍କର ବାନ୍ ବୁ ତଡି ତୁଡାକି ସବୁ ମୋ ସାଙ୍ଗ ସବୁ ତାଙ୍କର ଖାଇଗଲେ। ଆଉ ମୁଁ କଣ ଖାଇକି ଟେଷ୍ଟ କରିଚି ନାଁ କଣ। ଏ ଗୋଟେ ଭଲ ମାନେ କଣ ସେଇଟା କଥା ନୁହେଁ ଏମିତି ରହିଲେ କଣ ସ
ଟିଫିନ୍ କିଛି ବି ଏକ୍ସଟ୍ରା ବି ନବାକୁ ପଡିବ ତମ ଯେତିକି ଟିଫିନ୍ ସେତିକି ତ ଖାଅ। ଜଣେ ଛୁଆଙ୍କ ପାଇଁ ଖାଇବା ପାଇଁ ଆଜ୍ଞା।
ତା ମାମା ଟିକେ ଆଳୁ ପରଟା ଭଲ ବଢିଆ କରେ ମାନେ ମୋ ମା ମିସେସେ ବଢିଆ ବଢିଆ ଆଇଟମ ଗୁଡା ବଢିଆ କରିବ ତା ରୋଷେଇ ଟା ଗୋଟେ ମସ୍ତ। ଆଉ ପୁରା ହୋଟେଲ୍ ବାଲା ପାରିବେନି ଆଳୁ ପରଟା